ହଁ ମାମ ଗୁଡ ଇଭିନିଂ, ଆପଣ
ଆଜ୍ଞା, ମାମ ଶୁଣା ଯାଉଛି ଆପଣ? ଆପଣଙ୍କୁ ମୋର ଶୁଭା ଯାଉଛି ତ?
ଆଜ୍ଞା ଆଜ୍ଞା ଆଜ୍ଞା ଶୁଭାଯାଉଛି, କଣ କରୁଥିଲେ ଆପଣ?
କିଛି ନାହିଁ, ଏମିତି ପାଠ ପଢୁଥିଲି, ଆପଣ କଣ କରଛନ୍ତି ଏବେ?
ମୁଁ ମୋର ଏବେ ଓଡିଆ ଅନର୍ସ ରେ ପ୍ଲସ ଥ୍ରୀ, ଫାଇନାଲ ଇଅର କଣ୍ଟିନିଉ ଚା ଚାଲିଛି।
ଆଜ୍ଞା। ହଁ, ଆଉ ମୋର ପ୍ଲସ ଥ୍ରୀ ସରିକି ମୋର କମ୍ପ୍ଲିଟ ହେଇସାରିଲାଣି।
ଆଛା, କୋଉଥିରେ ଆପଣଙ୍କର ଅନର୍ସ?
ମୋର କେମିଷ୍ଟ୍ରି ଅନର୍ସ?
ଆଚ୍ଛା ଆଚ୍ଛା, ଆପଣଙ୍କର ନ୍ସଗାଉ ତାହଲେ ଆପଣ ସାହିର ବିଷୟରେ ଜାଣିବାକୁ ଚାହିଁବେ?
ହଁ, ମୁଁ ଜାଣିଛି ସାହିତ୍ୟ ବିଷୟରେ ଟିକେ ବେଶୀ ବେଶୀ କିଛି ଜାଣିନି, ମାନେ ବେଶୀ କିଛି ତ ଜାଣିନି କହିବାକୁ ଗଲେ, ଆପଣ ଯେମତି ଇ ଇଏ ଅନର୍ସ ନେଇଛନ୍ତି ତ, ଆପଣ ଯେତିକି ଜାଣିଛନ୍ତି, ମୁଁ ବହୁତ କମ୍ ଜାଣିଥିବି ତା ଅପେକ୍ଷା
ଆଜ୍ଞା, ଆଜ୍ଞା, ତାହେଲେ ଆପଣଙ୍କୁ ବହି ପଢିବାକୁ କି କିଛି ଭଲ ଲାଗେ, ସେ ଯେ କୌଣସି ବହି, କବିତା ଗଳ୍ପ ଉପନ୍ୟାସ କି ଆପଣଙ୍କର କୌଣସି ବହି।
ମାନେ ଓଡିଆ ର, ଏ ଉପନ୍ୟାସ। ଯାକ ପଢିବାକୁ ବହୁତ ଭଲ ଲାଗେ ମତେ।
ହ ଆଚ୍ଛା ଆଚ୍ଛା, ଆଚ୍ଛା, ଆପଣ ଜାଣିଛନ୍ତି ଆମର ଓଡିଆ ସାହିତ୍ୟ ରେ ବହୁତ ମାନେ ଭଲ ଭଲ ସବୁ ପ୍ରତିଷ୍ କବି ଲେଖକ, ଔପନ୍ୟାସିକ ଅଛନ୍ତି, ଯାହା ଦ୍ଵାରା ସେ ମାନେ, ସେମାନେ ସେମାନଙ୍କର ଭାବନା, ତାଙ୍କର ସବୁ ଅନୁଭୂତି, ସେମାନେ ସେୟାର କରନ୍ତି ବାଣ୍ଟନ୍ତି ଆମକୁ ଆମ ପାଠକ ମାନଙ୍କୁ ବେସିକାଲି ବହି ମାଧ୍ୟମରେ ଆମକୁ ପାଠ ଗୁରା ତାକୁ ବାଣ୍ଟନ୍ତି, ସେମାନେ ଯାହା ର ଅନୁଭୂତି ତାଙ୍କ ଜୀବନରେ ଅଛି, ଯୋଉ ଗଳ୍ପ ଟା ସେମାନେ କହିପାରନ୍ତିନି ତାଙ୍କ ଜୀବନର କାହାଣୀ। ବା ସେ ଯୋଉ ଜିନିଷଟାକୁ ଦେଖନ୍ତି, ଯୋଉ ଜିନିଷଟାକୁ ଅ ଲେଖିକି ଆମ ମ, କାରଣ କହିଲେ ଆଉ କେତେ ଜଣଙ୍କ ଜିନିଷଟା କଲା କିନ୍ତୁ ଲେଖିଦେଲେ ଏମିତି ଶହ ଶହ ଲୋକ
ହଁ ଲେଖିକି ସମସ୍ତଙ୍କ, ସମସ୍ତଙ୍କ ପାଖରେ ପହଞ୍ଚିବ ନା ଆରାମସେ
ଆ ଆଜ୍ଞା ଆଜ୍ଞା ଆଜ୍ଞା ବହୁତ ବଢିଆ। ଓଡିଆ ଲେଖକ, ଆମର ଓଡିଆରେ ଅଛନ୍ତି, ଯେମିତି- କି ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ରାଜଧନାଥ ରାୟ। ଅ ମାୟାଧର ମାନସିିଂହ, ବିପିନ ମହାନ୍ତି, ବହୁତ ବଢିଆ ବଢିଆ କବି ଆମର ଅ ଅଛନ୍ତି, ଆପଣ ଯୋଉ ରେ ଗୋଟେ ଭାଇରାଲ ଦେଖିଥିବେ, ପ୍ରେମ ବିଷୟରେ ଆସିଥିଲା, ସକାଳେ ଡାକନ୍ତି ତମେ ତମେ ବି
ହଁ ହଁ ଜାଣିଛି, ସକାଳେ ଡାକନ୍ତୁ ତମେ ତମେ ବୋଲି
ସେଇ, ବାସ ବାସ, ସେଇ ଗୀତ ଟା ସେଇ ଟା ହଉଛି ମାୟାଧରମାନସୀଙ୍କର, ଯାହାକୁ ଆମେ ଓଡିଆ ସାହିତ୍ୟର ପ୍ରେମିକ କବି ବୋଲି କହୁଛେ, ସେ ତାଙ୍କର ବସିକାଲି ଗୀତ ଗୁଡା ପ୍ରେମ ବିଷୟରେ ତେଣୁ ସେ ମାଇଦର ମାନସିକ ଯେତୁ ପ୍ରେମିକ କବି ବୋଲି କୁହାଯାଇଛି, ତାପରେ ଆମର ଯେମିତି କହିବି ଆମର ଭାଷା ରହୁଛି ଓଡିଆ ଭାଷା, ଓଡିଆ ଭାଷା ପୂର୍ବରୁ ପୂର୍ବରୁ କେତେ ଦିନ ମାନେ, କେତେ ବର୍ଷ ପୂର୍ବରୁ ଆମର ଅ ଉପଭାଷା ଓଡିଆକୁ ଗୋଟେ ଉପଭାଷା ବୋଲି କହୁଥିଲେ, ବଙ୍ଗାଳୀ ମାନେ ଲାଗି ପଢଥିଲେ ଓଡିଆ ଭାଷାକୁ ଦାବି ଦବା ପାଇଁ। କାରଣ, ସେତେବେଳେ ଓଡିଆ ଭାଷାରେ ଆଜ୍ଞା ଆଜ୍ଞା ଥିବେ। ସେ ଜଣେ ବଙ୍ଗାଳୀ, ସେ ଆମ ଓଡିଆ ଭାଷା ଟାକୁ
ହ
କୁ ଚାହୁଁଥିଲେ, ତେଣୁ ଆମର ଯୋଉ ଅଛନ୍ତି ବ୍ୟାସକବି ଫକିର ମୋହ ସେନାପତି, ସେ ବହୁତ ଚେଷ୍ଟା କରି ଆମର ଓଡିଆ ଭାଷା କୁ ବଜାଇ ରଖୁଛନ୍ତି। ଯାହାଫଳରେ ଆମେ ଆପଣ ଆଛା। କଥା ହେଇ ପାରୁଛନ୍ତି। କୋଉ ଓଡିଆରେ କଥା ହେଇପାରୁଚେ। ସବୁ ସାହିତ୍ୟିକ ଆମର ସାହିତ୍ୟିକ ମାନଙ୍କ ଯୋଗୁ ସମ୍ଭବ ହେଲା ଓଡିଆ ଭାଷା ରହିବା। ତାପରେ ଯେତେବେଳେ ଆପଣ ଦେଖିବେ ରିଜିଡି ହେଇଯାଉଥିବେ। ଆପଣ ବହି ବହି ଆମର ଯୋଉ କବିତା ପଦେଲେ ବି ଆମକୁ ରିଲାକ୍ସ ଲାଗିବ।
ହଁ ସେଇଟା ଠିକ୍ କଥା କହୁଛନ୍ତି। ହଁ। ହଁ ମୁଁ ଗଳ୍ପ ବହି କାହିଁକି ଏକା ଯାକ ବହୁତ ପଢେ। ମତେ ଭଲ ଲାଗେ। ମାନେ ଏମିତି ନର୍ସ ନାହିଁ। ହେଲେ ପଢିବାକୁ ବହୁତ ଭଲ ଲାଗେ ସେ ସବୁ ଜିନିଷ।
କୋଉ ଲେଖକଙ୍କର ଆପଣଙ୍କୁ ବହୁ ବେଶ୍ ଭଲ ଲାଗେ। ଗଳ୍ପ କଥା କହୁଛି ତ ଗଳ୍ପ ସାହିତ୍ୟ କଥାରେ
ନା ମତେ ଏକାଙ୍କିକା ଏକାଙ୍କିକା ଏକାଙ୍କତା ବେଶୀ ଭଲ ଲାଗେ। ଲାଗେ ଯୋଉ ଫକିରମୋହନ ସେନା ପତିଙ୍କ ଛଅ ମାଳ ଆଠ ଗୁଣ୍ଡ ଆଉ ଯେଉଁ ସବୁ ଅଛି ନା। ହଁ ହଁ ସେମିତି ଏ କାହିଙ୍କିକା ଯାକ ଟିକେ ବେଶୀ କଣ କହିଲେ?
ମୁଁ କହିଲି ଆମ ଫକୀ ମୋହନ ସେନା ର ଯୋଉ ଙ୍କୁ ବହୁତ ଭଲ ଲାଗେ ପଢିବାକୁ ବୋଲି ଆପଣ କହୁଛନ୍ତି।
ହଁ ମୋତେ ଉପନ୍ୟାସଟା ଖୁବ୍ ଭଲ ଲାଗେ। ବେଶୀ କିଛି ତ ପଢିନି। ହେଲେ ଭଲ।
ଆଛା ଆପଣ କେବେ ତ ମୁଁ କହିଲି ଆପଣ କେବେ ସେ ଯୋଉ ଫକୀରମୋହନ ସେନାପତିଙ୍କ ଗଳ୍ପ ପଢିଛନ୍ତି। ଆପଣ କେବେ କିଛି ଶି ସେ ଗଳ୍ପରେ।
ଅ ପଢିଛି ତ ବହୁତ। ଯେତେବେଳେ ପ୍ଲସ ଟୁ ଫା ପଢୁଥିଲି ସେତେବେଳେ କହୁଥିଲି। ଏବେ ଏବେ ତ ଅନର୍ସ ପାଠ ପଢିବାକୁ ପଡୁଛି ନା ମାନେ ସରିଲାଣି। ହେଲେ ଯୋଉ ବି ରହିବି। ଏକଯାମ୍ ଚାଲିୁଛି ସେ ସବୁ ଟପିକି। ହଁ ସେଠି କାଲି ଓଡିଆ ଗ୍ରାମାର୍ ଯୋଉ ଓଡିଆ ଗ୍ରାମାର୍ ପଢୁଛି ସେଟା ଯାକ।
ହ। ଆଛା ଆପଣ କହିଲେ ଯେ ଆପଣଙ୍କୁ ଗଳ୍ପ ଉପନ୍ୟାସ ଏସବୁ ପଢିବାକୁ ଭଲ ଲାଗେ। ଆପଣଙ୍କୁ ମ ସଜେସ୍ ଆପଣ ଚାହିଁଲେ ମନୋଜ ଦାସ୍ ଜଣେ ମାନେ ଗଳ୍ପ ଓଡିଆ ସାହିତ୍ୟ ଜଗତର ଜଣେ ଶ୍ରେଷ୍ଠ ଗାଲ୍ ମନ ଦାସ ପାଠ ମାନଙ୍କୁ ତାଙ୍କ ଗଳ୍ପ ବେଶ ତାଙ୍କ ପାଠକୁ ମେ ମନକୁ ଛୁଏଁ। ସେଥିପାଇଁ ଗ ଆପଣ ସବୁ ଷ୍ଟୋରୁ ତାଙ୍କର ଗଳ୍ପ ସବୁ ବୁ ପୁରା ନେଇକି ପଢି ପାରିବେ। ତାଙ୍କର ସୁନା ମଡେଲ୍ ମନଜ ଦାସ୍ ଙ୍କର। ଆ ବହୁତ ବଢିଆ ବହୁତ ମନଜ ଦାସ୍ ଙ୍କର ବହୁତ ବଢଆ। ବ ବଢିଆ ବିଷୟ ଅଛି। ଗପ ମାନେ ସମସ୍ତେ ଗଳ୍ପ ଲେଖିଛନ୍ତି। କିନ୍ତୁ ତାଙ୍କ ଭଳି ଗୋଟେ ସେ ଗଳ୍ପ ଜଗତରେ ନ ମୋଡ ମାନେ କିଛି ଭିନ୍ନ ଲେଖିଛନ୍ତି ଗପରେ।
ଆଜ୍ଞା ଆଜ୍ଞା ଏତିକି କହିଥିବାର ଧନ୍ୟବାଦ। ମ ଏତେ ସୁତା ସଜେଷ୍ଟ୍ ସଜେଷ୍ଟ କରିଛନ୍ତି।
ଆଜ୍ଞା ଆଜ୍ଞା। ଆପଣଙ୍କ ଘରେ ଆଉ କେହି ପଢିବାକୁ ଭଲ କ କଣ କହିଲେ?
ଆପଣ ଏ ଖରା କେମିତି ହଉଛି। ଆପଣଙ୍କ ସାଇଟ୍ ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ ହଁ ଖରାର ତ ହ୍ୟାଲୋ।
ହଁ ଶୁଭୁଛି ଶୁଭୁଛି।
ବ ଆମର ନୟାଗଡ ସାଇଡ ତେଣୁ ନୟାଗଡ ସାଇଟରେ ବହୁତ ପ୍ରବଳ ମାତ୍ରରେ ଖରା ରହୁଛି, ନୟାଗଡ ସାଇଟରେ ତା ମାନେ ପ୍ରଚୁର ଯେତିକି ଖରା ଯେତିକି ନ ରହୁଛି, ଗୋଳ ମିଳି ତାଠୁ ବେଶୀ
ଆଜ୍ଞା, ସେ ସେଟା ତ ସବୁଆଡେ ହଉଛି।
ଗଛ ଯେହେତୁ ଆମେ ମାନେ କାଟି ଦଉଛେ, ତେଣୁ ଖରା ତ ହବ ନିଶ୍ଚୟ, ସମସ୍ତେ ମୁଁ ଆପଣ ସମସ୍ତେ ଜାଣିଛନ୍ତି ଯେ- ଗଛ ଦ୍ଵାରା ଆମର କି ସବୁ କଣ ସବୁ ଉପକାର ହୁଏ। ଫିରିବି ଆମେ ସବୁ ଅ ମାନେ ସମୟର ଯୋ ତ ସେଥିରେ ବାସି ଚାଲିଛି, ସମସ୍ତଙ୍କର ଘରର ଆବଶ୍ୟକ, ସମସ୍ତଙ୍କର ଗାଳିର ଆବଶ୍ୟକ। ତେଣୁ ତାକୁ ଚାହିଁକି, ଆମେ ଗଛ କାଟିବାକୁଉଛେ ଜଙ୍ଗଲ ତିଆରି କାତି ପକଉଛେ, ଘର ତିଆରି କରି ତେଣୁ ଗରମ ତ ସ୍ୱାଭାବିକ ହବା ସ୍ୱାଭାବିକ
ଗଛ କାଟିବା ଦ୍ଵାରା ହିଁ ସେମିତି ହଉଛି।
ହଁ। ଗଛ ଦ୍ଵାରା ସବୁ ଆମର, ସବୁ କିଛି ଆମର, ଜୀବନଟା ବି ସେ ଗଛ ସାଙ୍ଗରେ ଯୋଉଡା ହେଇଛିି ନା, ଆମେ ଅମ୍ଳଜାନ ବି ସେଇଠୁ ପାଉଛେ, ବସ୍ତ୍ର ବି ସେଇଠୁ ପାଉଛେ, ଖାଦ୍ୟ ବି ସେଇଠି ପାଉଛେ, ସେ ଆମ ବାୟୁମଣ୍ଡଳକୁ ବି ଠିକ ଠାକ ରଖୁଛି, ତାର ସ୍ଥିତିକୁୁ, ଆମେ ଗଛକୁ ହିଁ କାଟ ଟି ଦଉଛି, କାରଣ ଆମେ ସେଇଟା ପ୍ରତ୍ୟକ୍ଷ ଭାବରେ ଦେଖନ୍ତେ ଗଛ ଆମକୁ ଏ ଦଉ ତା କାଟନ୍ତିନି ଯେହେତୁ ସେ ପରୋକ୍ଷ ଭାବରେ ସବୁ ଜିନିଷ ଦଉଛି। ଦେଖିବାକୁ ତେଣୁ ତାକୁ କ୍ଷତି ପଢଉଛି ଆ କକୁ କ୍ଷତି ପହଞ୍ଚୁଛନ୍ତି ସେ ଅପ ପରୋକ୍ଷ ଭାବେ ଆମ କ୍ଷତିହଞ୍ଚଉଛି।
ଆଉ ଆପଣଙ୍କ ପରିବାରରେ କିଏ ଓଡିଆ ପ୍ରତି ହଁ ଗଛ ଲଗେଇଛି ଆପଣ?
ଆ
ଗଛ ଲଗେଇବାକୁ ଭଲ ଲାଗେ, ଆ ହଁ ଆପଣଙ୍କ ଘରେ କିଏ ଓଡିଆ ସାହିତ୍ୟ ପଢିବା। ଆ ମାନେ ପ୍ରିୟ ନା କଣ?
ହ ଆମର ଆମର ଆମ ଘରର ରୋଟାଲ ବାଗଗ୍ରାଉଣ୍ଡ ହ ଆମେ ସମସ୍ତେ ଆମ ଘରର ସମସ୍ତେ ଓଡିଆ ପ୍ରେମୀ, ମୋ ବୋଉ ଯିଏ ସିଏ ବି ବହି, ବହି ପଳେଇ ଟିକେ କେତେ ସମୟ ପାଇଲେ, ମୋ ଦିଟା ଦିଦି ସେମାନେ ଟୋଟାଲ ମୁଁ ଯେମ ଓଡିଆ ଅନର୍ସ, ସେମାନେ ବି ସେମିତି ଓଡିଆ ଅନର୍ସ, ସମସ୍ତେ ଭଲ ପାଆନ୍ତି ଓଡିଆ ପଢିବାକୁ, ସମସ୍ତେ ଓଡିଆ କୁ ଆପଣାର ବୋଲି ଭାବନ୍ତି, ଓଡିଆ ଟା ଖାଲିଛି ଗୋଟେ ଭାଷା, ଆମର ସେଇଟା ନୁହଁ, ଓଡିଆଟା ହଉଛି ଆମମାନଙ୍କର ମାନେ ଗୋଟେ
ହୁଁ ହଁ।
ସମସ୍ତେ ଓଡିଆ ସହିତ ଜଡିତ ଅଛୁ।
ଆ ଆମ ଘରେ ତ ସେମତି କିଛି ହଁ ମାନେ ପଢନ୍ତି ସେତିକି ନହିଁ ହେଲେ ମୋର ଗୋଟେ ଜଣେ ଦିଦି ଅଛନ୍ତି, ତାଙ୍କେ ଓଡିଆ ଲେକ୍ଚରର ଅଛନ୍ତି ତ।
ହ
ତ ତାଙ୍କଠୁ ଟିକେ ଇନ୍ସପାୟାର ହେଇକି ମୁଁ ଓଡ଼ିଆ ଏ ସବୁ ପଢ଼ି ମୋତେ ଭଲ ଲାଗେ।
ବହୁତ ବଢିଆ କଥା, କାହାଠୁ ଇକି ତାଙ୍କ ପରି ପଢିବା ବହୁତ ବଢିଆ କଥା। ଆପଣଙ୍କ କୋଉ ସାହି ରେ ଘରା। ସାଇଟ ରେ ଖରା କେ ମୁ ଅଛି
ହ ଆମର, ଆମର ତ ବଲାଙ୍ଗୀର, ଏପଟେ ବହୁତ ଖରା।
ଆଛା ଆଛା, ଆପଣଙ୍କ ମଲାିର ସବୁ ଆ
ଆମ ଆଡେ ସେମିତି ପ୍ଲେ ତ ବେଶୀ କିଛି ନାହିଁ। ହେଲେ ବୁଲିବା ପାଇଁ ହେଲେ ଯେମିତି କି ହରିଶଙ୍କର ନସିୟ ନାଥ୍ ଏ ସବୁ ଦିଇଟା।
ଆଉ ସେମିତି କିଛି ନାହିଁ। ହଁ। ଆ ଲୋୟାର ସୁୁପତେଲ ଅଛି ଯଉଟା। ଯେଉଟା କିି ପ୍ରୋଜେକ୍ଟ୍ ପ୍ରୋଜେକ୍ଟ୍ ବାଲା। ହଁ।
ମାନେ ଘଟଣା ସବୁ ଜାଣିଲୁ। ସେଠାକାର ଫଟୋ ବି ସବୁ ନେଲୁ। ମାନେ ଷ୍ଟଡି ଟୁ ଯାଇଥିଲୁ। ହରିଶଙ୍କର ନୃସ୍ୟନାଥ୍ ଆ ଆମକୁ ଏବେ ଗଲେ ଆପଣ ମତେ ଚିହ୍ନି ପାରିବେ?